ମଣି ଭାଇ।
ହଁ ଭାଇ କୁହ।
ମଣି ଭାଇ ନମସ୍କାର।
ନମସ୍କାର ନମସ୍କାର।
ଆଉ ଆଜି କଣ ଖିଆପିଆ କଣ ହେଇଛି ଆପଣଙ୍କର?
ହୁଁ ଖିଆ ପା ହ ଆଜି ଟିକେ ଭ ଭଲ ଖାଇବା ଟା ଟିକେ ହେଲା କ କହିଲେ ରୁଟି ସହିତ ଟିକେ ମଟର ତରକାରୀ।
ହ ହ।
ଗୁଡ୍ ୱର୍କିଙ୍ଗ ବଢିଆ ଟିକେ ଘରେ ବନେଇଥିଲେ ଆଜି ଟିକେ ଟେଷ୍ଟି ଖାଇବା ଟା ମିଲଲା ପାଗକୁ ଟିକେ ଭଲ ଲାଗିଲା।
ଆଉ ମଣି ଭାଇ ଆଜି ଆପଣ କୁଆଡେ ବୁଲିବାକୁ ଯାଇନାହାନ୍ତି ଯେ ପ ଆଜି ତ ବହୁତ ବ ବର୍ଷା ପାଗ ଦେଇଛି ପାଗ ଏତେ ଭଲ ଦେଇନି। ଯେମିତି କିି ଆପଣ ଅଲଗା ଦିନେ ଯେପରିକି ରଜ ହେଉ କି ଆମର ଆପଣଙ୍କ ଜନ୍ମଦିନ ତ ପ୍ରାୟ ଏବେ ଗଲା। ତାପରେ ଆପଣ ଏଇ ସବୁ ଯୋଉ ଜନ୍ମଦିନ ହେଉ ରଜ ହେଉ ଆପଣ କେଉଁଠାକୁ ସବୁ ବୁଲିବାକୁ ଯାଇଥିଲେ ଟିକେ ଆପଣ କହିବେ?
ଉଁ ଜନ୍ମ ଫାଷ୍ଟ ତ କହିଲେ ଆଜି ଆଜି ତ କହିବାକୁ ଗଲେ କୁଆଡେ ପାଖରେ ଗୋଟେ ମନ୍ଦିର ଥିଲା ଶିବ ମନ୍ଦିର। ଯେହେତୁ ଆମେ ସେ ସେ ଘର ପାଖରୁ ସେ ବାସ୍ ଦୁଇ କିଲୋମିଟର ହବ। ଉଁ ସେଠି ମାଛ ଧରା ହଉଥିଲା କାହିଁକି ନା ବର୍ଷା ଯେହେତୁ ଯୋଉ କାଲି ଠାରୁ ଲାଗି ରହିଛି। ସେଉଟା ଅଧ କିଲୋମିଟର ଦୂରରେ ଗୋଟେ ପୋଲଟେ ଅଛି। ସେ ପୋଲରେ ମାଛ ପ୍ରାୟ ଧରୁଥିଲେ ଲୋକ। ସେଇଠି ଯାଇଥିଲୁ ସେଠୁ ଆଉ ଗୋଟେ କିଲୋମିଟରରେ ଗୋଟେ ମନ୍ଦିରଟେ ଅଛି। ନା ନା ବର୍ଷା ଯେହେତୁ ଆସିଥିଲା, ସେଠି ଟିକେ ଯାଇଥିଲୁ ବୁଲାବୁଲି ଟିକେ ଶିବ ଶିବ ମନ୍ଦିରଟିଏ। ଉଁ ସେଇଠି ଟିକେ ବୁଲାବୁଲି କରି ଆସିଲୁ। ଆଉ ତାପରେ ରଜ କଥା କହୁଛନ୍ତି ଜନ୍ମଦିନ ଜନ୍ମଦିନରେ ସେମିତି କିଛି କୁଆଡ଼େ ଯାଇନଥିଲି। ବାସ୍ ଏ ଘରେ ରହିକି ସାଙ୍ଗମାନଙ୍କ ସହିତ ଟିକେ ଭୋଜି ଫୋଜି ହେଇଥିଲା। ଆଉ କେକ୍ ଟା ଆଣିକି ଟିକେ କାଟିଥିଲେ ଏତିକି ଆଉ। ତାପରେ କହିଲେ ରଜ କଥା। ରଜ କଥା ତ ସେମିତି ହଁ ର ତିନିଟା ରଜ ଦିନ ଆମେ ତିନି ଜାଗା ବୁଲିବାକୁ ଯାଇଥିଲୁ। ଯେମତି ଏଁ ଫାଷ୍ଟ ଦିନ ଯାଇଥିଲୁ ଆମେ ଓଳାଶୁଣୀ ଯାଇ ଜାଣିଥିବେ। ଓଳାଆ ଶୁଖୁଆ ଖାଇ ମଠ ସେଠି ସେଠିକି ଯାଇଥିଲୁ ବୋଉ ଦୁଇ ତିନି ଜଣ ସାଙ୍ଗ ବୁଲାବୁଲି କରି ଖାଇ ପିଇ ନିହାତି ଖରା ତ ଗରମ ହଉଥିଲା। ତଥାପି ଆମେ ଦୁଇଟା-ତିନିଟା ବେଳେ ଆସିଲୁ ବୁଲିିବାଲି। ଫାଷ୍ଟ ରଜ ଦିନ ଓଳା ଆପଣ ଓଳାଶୁଣୀ, ସେପଟେ ଉଦୟଗିରି, ଲଳିତଗିରିି ‌ ଆସିଲୁ। ତାପରେ ସେକେଣ୍ଡ ରଜ ଦିନ ଆମେ ଯାଇଥିଲୁ ଯେହେତୁ ଏବେ ଯୋଉ ମନ୍ଦିରଟି ଜାଣିଛନ୍ତି ଆପଣ ଅ ମହାବିନା ପାଖରେ ଜଗନ୍ନାଥ ମନ୍ଦିର ଦର୍ଶନ କରି ଆମେ ଯାଇଥିଲୁ କୋଉଠି କହିଲେ? ଉଁ ମହାବିନାୟକ ମହାବିନାୟକ ରୁ ଓ ବନଦୁର୍ଗା ବୁଲି ବାଲିକି ଆସିକି ଗୋଟେ ଟାଇମରେ ବାସ୍ ଆମେ ଖାଇଲୁ କୋଉଠି କହିଲେ? ଆମର ଏଠି ହନୁମାନ ମନ୍ଦିରରେ। ତଳେ ଆସି ଖାଇ ଆମେ ଆସିଲୁ ନିଶ୍ଚିତ ଚଣ୍ଡୀ ମନ୍ଦିର ବୁଲିକି ସେପଟେ ଆସିଲୁ ଥାର୍ଡ ଦିନ ଆମେ ଯାଇଥିଲୁ ଏପଟେ ଆମର କୋଉଠି କହିଲେ? ଉଁ - ଉଁ ଆଉ ବାରଙ୍ଗ ହଉଛି ମିନି କେଦାରନାଥ।
ଆପଣ ତାହେଲେ ବହୁତ ଜାଗା ବୁଲିଛନ୍ତି।
ନିଶ୍ଚିନ୍ତ ରଜରେ ଆମେ ବହୁତ ଜାଗା ତିନି ଦିନରେ ତିନି ଜାଗା ବୁଲିଲୁ।
ଆଜ୍ଞା ମୁଁ ତ ପ୍ରାୟ ମୋ କଥା କହୁଛି, ଯେପରିକି ମୋର ତ ପ୍ରଥମ ଦିନ ମୋ ଜନ୍ମଦିନ କଥାରେ ମୁଁ ଆରମ୍ଭ କରିୁଛି। ଜନ୍ମଦିନରେ ତ ପ୍ରାୟ ମୋ ପାଖରେ କିଛି ପଇସା ବି ନଥିଲା। ପ୍ରାୟତଃ ମୋ ବନ୍ଧୁ ମତେ ଏତେ କେକ୍ କାଟିବା ପାଇଁ ଏତେ ଭଲ ଲାଗେ ନାହିଁ। ଆଉ ପାଖାପାଖି ମୋ ବନ୍ଧୁ ଯଉମାନେ ବି ମତେ ଛାଡିକି ଦୂରରେ ବି ମଧ୍ୟ ଥିଲେ ଆଉ ସେଥିଲାଗି ମ ହୁଁ କେକ୍ ବି ମଧ୍ୟ କାଟିଲିନି। ଆଉ ମତେ ଯୋଉ ପଡିଆରେ ଆମେ ଖେଳୁଥିବା ସମୟରେ ପ୍ରାୟତଃ କଣ ହେଲା କି ଯେ ଏପରିକି ମତେ ପିଲାମାନେ ବି ମାଗି ଥିଲେ କିଛିଟା ମୁଁ ଆଣିକି ଦେଇପାରିଲିନି ଯେପରିକି ଥଣ୍ଡା ଏ ମାଗିନ ଥିଲେ ଯେପରିକି ଯୋଉ ଦିନ ମୁଁ ଚାହୁଁଥିଲି ଥଣ୍ଡା ଦବା ପାଇଁ ମୋ ଜନ୍ମଦିନ ଦିନ ପ୍ରାୟତଃ ସେଦିନ ବହୁତ ମାତ୍ରାରେ ଆଗରୁ ବର୍ଷା ଆସିଲା ବର୍ଷା ସେ ଆଗେ ମାତ୍ରେକେ ପିଲାମାନେେ ସବୁ କିଏ କୁଆଡେ ଛିନ୍ନ ବିଛିନ୍ନ ହୋଇ ପଳାଇଲେ। ପଳାଇବା ଦ୍ଵାରା ସେଥି ଦିନ ସେଥି ସେଇଦିନ ମୁଁ ପ୍ରାୟତଃ ଥଣ୍ଡା ମଧ୍ୟ ଆଣିପାଇଲିିନି ପ୍ରାୟତଃ ସେଦିନ ରାତିରେ ଆମର କିଛିଟା ଭୋଜି ହେଲା ଭୋଜି ହେବା ଦ୍ଵାରା ସେ ପଇସା ସବୁ ଖର୍ଚ୍ଚ ହୋଇଗଲା। ଖର୍ଚ୍ଚ ହେଇଯିବା ଯିବାରୁ ମୁଁ ଆମ ପଡିଆରେ ଯୋଉ ପିଲାମାନେ ସବୁ ମୋ ସାଙ୍ଗରେ ଖେଳୁଥିଲେ ସେମାନଙ୍କୁ ଦେଇପାରିନି କିଛି ସେ ବହୁତ ଦୁଃଖ ବି ମଧ୍ୟ କଲେ। ଆ ଆଉ ଦୁଃଖ କରିବା ପରେ ପରେ ପ୍ରାୟତଃ ମୁଁ ମୋ ଦୁଇ ଦିନ ଗଡିଗଲା। ପ୍ରାୟତଃ ସବୁ ସେ କଥା ସମସ୍ତେ ଭୁଲିଗଲେ। ପ୍ରାୟତଃ ମୁଁ ମୋ ରଜ କଥା କହୁଛି। ପଥମ ରଜରେ ମୁଁ ତ ପ୍ରାୟ ବୁଲିବାକୁ ଯାଇଥିଲି ଯେପରିକି ହଉ ଆମର ଯାଜପୁର ଟାଉନ ଜାଣିଥିବେ ଯେପ ଯେପରିକି ମା ବିରଜା ବିରଜା କ୍ଷେତ୍ରରେ ବହୁତଭା ଭଲ ଭାବରେ ବୁଲିିଲି। ବୁଲିବା ପରେ ପରେ ବିରଜା ମାଙ୍କୁ ଯାହା ମାଗିବେ ସେ ତାଙ୍କ ଉପରେ ଗୋଟେ ଜିନିଷ ଅଛି ସେ ସେଠାକୁ ହାତ ଟେକି ଯାହା ମାଗିବେ ଆପଣଙ୍କ ମନସ୍କାମନା ମଧ୍ୟ ପୂରଣ ହବ ଆଉ ସେ ସେଠାରେ ମଧ୍ୟ ବଡ ଶିବ ବି ମଧ୍ୟ ଦେଖିଲି ଶିବ ଦେଖିବା ପରେ ପରେ ସେ ସେଠିକାରେ ବହୁତ ଜଗନ୍ନାଥ ବଡ ଜଗନ୍ନାଥ ମନ୍ଦିର ବି ବଡ କିମ ଦେଖିଲି। ଦେଖିବା ପରେ ସେଇ ଜଗନ୍ନାଥ ମନ୍ଦିରରେ ଅନ୍ନ ବି ମଧ୍ୟ ଖାଇଲି। ଯେପରିକି ଅଭଡା ଆଉ ସେ ସବୁ ଖାଇ ସାରିକି ମୁଁ ଘରକୁ ଫେରି ଫେରି ରାତି ନଅଟା ହେଇଗଲା ପ୍ରାୟତଃ ଶେଖେ ଦ୍ଵିତୀୟ ରଜ ଦିନ ରଜସଙ୍କ ସଂକ୍ରାନ୍ତି ଦିନ ମୋର ବହୁତ ବନ୍ଧୁ ଆସିଥିଲେ ବାହାରୁ ସିଏ ବି ମଧ୍ୟ ମତେ ଡାକିକିନି ନେଲେ ଯେପରିକି ଗୋରଖନାଥ ସ୍ଥିତ ଅ ଯେଗା ବୁଲାଇବା ପାଇଁ ଗୋରଖନାଥ ବି ମୁଁ ଦ୍ଵିତୀୟ ରଜରେ ବୁଲିିଲି। ବୁଲିବା ପରେ ପରେ ମା ଶାରଳାଙ୍କ ପାଖକୁ ବି ଗଲି ସେଠାକାର ତିନି କିଲୋମିଟ ତାରେ ସାରଳା ମନ୍ଦିର ଗଲି ସାରଳା ମନ୍ଦିର ବି ବୁଲିଲି। ସାରଳା ମନ୍ଦିର ବୁଲି ସାରିବା ପରେ ଘରକୁ ଆସିଲି ପ୍ରାୟ ତ ସନ୍ଧ୍ୟା ଛଅଟା ହେଇଗଲା। ପ୍ରାୟତଃ ଯେହେତୁ ମୁଁ ଆସିବା ପରେ ଘରେ ବି ମଧ୍ୟ ବହୁତ ଚିଡିଲେ। କି ଦୁଇ ଦିନ ହବ ଘରେ ହେଇକି କିଛି ଖାଇଲିି ତାପରେ ତୃତୀୟ ରଜରେ ମୋର ଅ ଗଲି ଯେପରିକି ଆପଣ ଜାଣିଥିବେ କପିଳାସ। କପିଳାସ ବି ମଧ୍ୟ ଗଲି କପିଳାସରେ ଏତେ ଲୋକ ପ୍ରାୟତଃ ଗାଡି ଉପରକୁ ଚଢିବାକୁ ହେଲା ନାହିଁ। ଯେମିତିକି ଆମେ ତେରଶହ ବାଉନ ପାହାଚ ଚଢି ଚଢି ଗଲୁ। ଯେପରିକି ମୋର ଗୋଟିଏ ସାଙ୍ଗ ଜଗନ ଥିଲା ସିଏ ଏମିତି ଫୁ ଟାଣି ମାରିଥିଲା ଆମ ଆଗରେ ଯେମିତିକି ମୁଁ ଦଶ ମିନିଟରେ ତେରଶହ ବାଉନ ପାହାଚ ଚଢ଼ିଯିବି। ସିଏ ପାଖାପାଖି ଗୋଟେ ଘଣ୍ଟା ସମୟ ଲଗେଇ ଦେଲା। ପାଖାପାଖି ହଜାରେ ପାହାଚ ଯେତେବେଳେ ଚଢୀଲ ଚଢିଲା। ସେ ଭଗବାନଙ୍କୁ ପ୍ରଥମ କହିଲା କି ଜଗନ ଅ ଧନ୍ୟବାଦ ଏମିତି କିଛି କହିଲା। ମତେ ସେଠି ହସିକି ମୋ ପେଟ ବହୁତ ଦରଜ ବି ମଧ୍ୟ ହୋଇଯାଇଥିଲା। ଆଉ ଏଇ ସବୁ ଆମ ସହିତ ଘଟିଥିଲା। ଆପଣଙ୍କ ସହିତ ଯୋଉ ଆପଣ ଯାଇଛନ୍ତି ସବୁ ବୁଲିବାକୁ ଆପଣଙ୍କ ସହିତ ଆଉ କଣ କେମିତି ଘଟିଥିଲା ସବୁ ସମୟ ଗୁଡା?
ହୁଁ ସମୟ ତ ବହୁତ ଭଲ କରିଥିଲା କାହିଁକି ନା ସାଙ୍ଗମାନାନଙ୍କ ସହିତ ଗଲେ କୌଣସି ଜାଗା ଗୋଟେ ଯାଅ କି ଦୂର ବାଟ ଯାଅ ଜଣା ପଡେନି ସମୟଟା କେତେବେଳେ ପଳେଇଯାଏ ହଜ ମଜାରେ ଅ ହସ ମଜାରେ ବହୁତ ସମୟ କଟିଯାଏ। ଏମିତି ବହୁତ ଭଲ ଲାଗିଥିଲା ବୁଲି ଏବଂ ଖାଇବା ପିଇବା ବି ବହୁତ ଭଲ ହେଇଥିଲା। କାହିଁକି ନା ଯେ ରଜରେ ଭଲ ପାଗ ମାନେ ବାର ବି ଥିଲା କିନ୍ତୁ ବାରରେ କି ସେମାନେ ଏ ଆମିଷ ଖାଇଲେ ଯେହେତୁ ମୁଁ ଜାଣିଛି ସେ ମୁ ଖାଏ ବାସ୍ ଖା ଖାଇଲୁ ଭଲ ମାନେ ଭଲ ଭଲ ଜି ଜାଗା ଯେମିତି ସବୁ ଦେଖୁ ଆମେ ସୋସିଆଲ ମିଡିଆରେ ଯେକୌଣସି ଜାଗାରେ ଆମେ ଯାଇକି ବୁଲିଲୁ ନିଶ୍ଚିନ୍ତ ଖାଇଲୁ ଭଲ ଭଲ ଜାଗା ଯେକୌଣସି ଜାଗାରେ ଯେମିତି ସବୁ ଥିଲା ସୋସିଆଲ ମିଡିଆରେ ଦେଖିଥିଲୁ ଭଲ ଭଲ ଜାଗାରେ ବୁଲି ଖାଇଲୁ ଯେମିତି ଆମର ଛତିଆରେ ଏ ଚଣ୍ଡିଖୋଲରେ ଆମର ଫେରିଲାବେଳକୁ ଯୋଉଠି ଯୋ ଦୋକାନ ରେ ଭଲ ଭଲ ଜାଗାରେ ଦେଖିକି ଖାଇଲୁ। ଏପଟେ ଯାଇଥିଲୁ ଯେତେବେଳେ ଆମେ ବରାଙ୍ଗ ଯାଇଥିଲୁ। ଛତିଆରେ ଆସିଲା ବେଳେ କାକରା ଖାଇଥିଲୁ। ତାପରେ ଏପଟେ ଓଳାଶୁଣି ଗଲାବେଳକୁ ଆସିଲା ବଳକୁ ବା ସନପୁରରେ ଭଲ ଭଲ ଜାଗାରେ ଟିକେ ଖାଇଲୁ। ଭଲ ଭଲ ଜାଗାରେ ଖାଇ ପିଇକି ଆସିଲୁ ବହୁତ ଭଲ ଲାଗିଲା।
ପ୍ରାୟତଃ ଯେପରିକି ମୋ ବହୁ ଭଉଣୀ ମାନେ ଆଉ ମୋ ଭାଇମାନେ ସମସ୍ତେ ଆମେ ଯାଇଥିଲୁ। ଯେପରିକି ପିଲାମାନେ ଜିଦା ଜିଦିରେ କହିଲେ କି ଆମେ ତେରଶହ ବାଉନ ଚଢିଯିବୁ। ଆଉ ସିଏ ଚଢିଲା ବଳେ ପାଖାପାଖି ବାରଶହ ପାହାଚ ଚଢି ହେବା ବେଳେ ସମିସ୍ତିଙ୍କ ହାଲତ ପୁରା ଖରାପ ହୋଇଯାଇଥିଲା। ଯେପରିକି ତା ଭିତରୁ ମୋ ସାନ ଭାଇ କାଳିଆ ହେଉ କି ମୋ ଅ ମୋ ସାଙ୍ଗର ବହୁତ ବଳ ଥିଲା ସିଏ ତ ପ୍ରାୟ ଆଗେ ପଳେଇଲା ଶୁକୁଟା ଯିଏ। ଥାକ ନା ଆପଣ ଜାଣିଥିବେ ଆଉ ସମସ୍ତେ କହିଲେ କି ଯଦି ଆପଣ ଉ ମତେ ଉପରକୁ ଯିବା କଥା କହିବେ ବାରଶହ ପାହାଚ ଚଢି ସାରିିକି ଆଉ ପିଲାମାନେ କହିଲେ ମୁଁ ନହେଲେ ମୋ ଶବ ଏଇଠୁ ଆମ ଘରକୁ ଯିବ। ଏମିତି ବି ମଧ୍ୟ ସେଠି କଥାବାର୍ତ୍ତା ହେଇଛନ୍ତି। ତଥା ସେଠି ଆମେ ବୁଲି ସାରିବା ପରେ ପ୍ରାୟତଃ ଜିଦା ଜିଦିରେ ମୋର ଗୋଟେ ଗୋଟେ ମୋଟା ଭାଇ ସିଏ ବି ଯାଇପାରିଲାନି ସିଏ ତ ପାଖାପାଖି ସିଏ ବାଇକ ନେଇକି ପାଖାପାଖି ଯେତେବେଳେ ଭିଡ କମିଲା ସେ ବାଇକ ନେଇ ସବା ଉପରକୁ ଗଲା। ପ୍ରାୟତଃ ମୋ ଦୁଇ ଭଉଣୀକୁ ସେ ତଳକୁ ନେଇ ଆସିଲା। ଆମେ ତ ପ୍ରାୟ କଣ କଲୁ କି ଦଶ ମିନିଟ ଭିତରେ ଉପରୁ ତଳକୁ ଆମେ ଖସିକି ଆସିଲୁ ପ୍ରାୟ ମତେ ଲାଗିଲା ଦଶ ମିନିଟ ମୋ ସାଙ୍ଗକୁ ବି ମଧ୍ୟ ଯେ କୈଳାସ ଚନ୍ଦ୍ର ତାଙ୍କୁ ବି ଦଶ ମିନିଟ ଜୀବନ ଭାଇକି ଦଶ ମିନିଟ ଆମେ ତିନି ଜଣ ଦଶ ମିନିଟ ଭିତରେ ସବା ଉପରୁ ତଳକୁ ପଳେଇ ଆସିଲୁ। ଆଉ ଯୋଉ ଦି ଜଣ ଥିଲେ ଜଗନ ରାଉତ ଆଉ କା ରୁଦ୍ର ପ୍ରସନ୍ନ ସିଏ ପ୍ରାୟତଃ ଦଶ ମିନିଟ୍ ଭିତରେ ତଳକୁ ଆସିପାରିଲେ ନାହିଁ ଆପଣ ଆସି କେତେ ସମୟ ଭିତରେ ଆପଣ ଜାଣିଥିବେ କପିଳାଶରେ କେତେ ପାହାଚ କେତେ ସମୟ ଭିତରେ ଉପରୁ ତଳକୁ ଯାଇହବ
ହଁ ଶୁଣନ୍ତ ମାନେ ମୁଁ ତ ତିନ ତିନି ଏମତି ଚାରିଥର ଗଲେଣି କପିଳାସ
ଆଜ୍ଞା।
ଆ ସେ ପ୍ରାୟତଃ ମୁଁ ଥରିଏ ଯାଇଥିଲି କାଁ ଯେତେବେଳେ ମୁଁ କଲେଜ ରେ ପଢୁଥିଲି ସେତେବେଳେ ଥରି ଯାଇଥିଲି ହହାଚରେ କାହିଁକିନା ସେଥିାର ମୁଁ ଫାଷ୍ଟ ଫାଷ୍ଟ ଥର ଯାଇଥିଲି। କପିଳାସ ଉଁ ସେତେବେଳେ ମୁଁ ପାହାଚରେ ଯାଇଥିଲି ଠାକୁରଙ୍କୁ ପାଇଁ ଦର୍ଶନ କରିଥିଲି। ତାପରେ ମୁଁ ଯେବେ ବି ଯାଇଛି ମୁଁ ଗାଡିରେ ଯାଇଛି ଏବଂ ସେ ଯୋଉ ପା ଆମ ବୁହଦ ଯୋଉ ବାଙ୍କ ସବୁ ଉଠାଣିବଟ ସେ ଉଠାଣିରେ ହିଁ ଆମେ ଯାଉ ଗାଡି ନେଇକି ତାପରେ ଯେତେବେଳେ ମୁଁ ଫାଷ୍ଟ ଯାଇଥିଲି ସେତେବେଳେ ହିଁଁ ଓ ମାନେ ଚାଲି ଚାଲିକି ତେରଶହ ଲହଙ୍କ ପାଖରେ ଚଢିକି ଯାଇଥିଲି। ଏବଂ ବହୁତ ମାନେ ବହୁତ ସମୟ ତିନି ଚାରି ଥର ରହିଛି ବାଟରେ ତାପରେ ଯାଇକି ପହଞ୍ଚିଲି। ବହୁତ କ ବାଧୁଥିଲା ବି ଦେହ କାହିଁକିନା ତେରଶହ ବାଉନ ପାଞ୍ଚ ଅତି ବି କମ ନୁହେ ଅତି ଠାକୁରଙ୍କ ଭକ୍ତିରେ ତ କହିଲେ ସେମିତି କିଛି ନୁହେଁ କିନ୍ତୁ ଏମିତିରେ ଗଲେ ବି ବହୁତ ପାଉ ମୁଁ ଅଧିକ ପାଚ ହେଇଯାଉଛି। ଦିନିକିଆକୁ ବହୁତ ବହୁତ ଦେହ ହାତ ଦରଜ ହେଇଯିବ ବାଛା ବି ହେଇଯିବ ହଁ।
ବୁଝିଲି ବୁଝିଲି ପ୍ରାୟତଃ ମୋର ଦୁଇଟି ଡହରା ଆମ ଗୋଟେ ଡହରା ଭାଇ ଏବଂ ଡହରା ସାଙ୍ଗ ଥିଲେ ସେ ଦୁଇ ଜଣ କଣ କଲେ କି ପ୍ରାୟତଃ ସେ ଯୋଉ ମାତ୍ରାରେ ଫୁଟାଣି ମାରିଥିଲେ ଯେମିତି କିି କହିଥିଲେ ଆମେ ପଳେଇବୁ ପଳେଇ ଆସୁ ସେ ସବୁ କଲା ପରେ ପ୍ରାୟତଃ ପାଖାପାଖି ଦୁଇ ଦିନ ସେ ଆମ ଗାଁରେ ଯୋଉ ଖେଳ ହେଲା। କ୍ରିକେଟ ଖେଳ ସେ ଦୁଇ ଦିନ ହେଲା କ୍ରିକେଟ ବି ମଧ୍ୟ ଖେଳିନାହାନ୍ତି ଯେପରିକି ତାଙ୍କ ଜଙ୍ଘ ଦୁଇ ଜଙ୍କ ବହୁ ମାତ୍ରାରେ ଜରରେ ଥିଲା ଯେପରିକି ଦୁଇ ଜଣ ବୁଲିିକ ବି ମଧ୍ୟ ଭଲ କରନ୍ତି। ସେ ଦୁଇ ଦିନ ପାଖାପାଖି ବୋଲିଂ ବି ମଧ୍ୟ କଲେଣିି ଆଉ ଗୋଟେ ସାଙ୍ଗ ତ ତା ପରଦିନ ଉଠି ସେ ତାଙ୍କ ଚାକିରରି କି ପଳାଇଲେ। ଆଉ ଯେପରିକି ସିଏ ଭଲ ବୋଲିଂ କର ସେ ଦୁଇ ଦିନ ଆମ ଖେଳ ବି ସ୍ଥଗିତ ରହିଲା। ଦୁଇ ଦିନ ଖେଳ ହେଲାନି। ଆଉ ସେଥିମରେ ମୁଁ ପିଲାମାନଙ୍କୁ ଯୋଗାଡ଼ କରିି ମୁଁ ଯେପରି ବ୍ୟାଟିଂ କରେ ବୋଲିଂ କରେ ଏସବୁ ଜିନିଷ କଲି ଆଉ ପିଲାମାନେ ତ ଆସିଲେନି ଆଉ। ଆପଣଙ୍କ କଣ ଯୋଉ ଖେଳାଖେଳି ଉପରେ କଣ କେମିତି ଚାଲିଛି ଏବେ।
ମୁଁ ଖେଳା ଖେଳି ଉପରେ ରଜରେ ବର୍ଷ ବହୁତ ମଜା ହେଇଥିଲା ସାଙ୍ଗ ମାନ ସବୁ ଆସିଥିଲେ। ଯେହେତୁ ସମସ୍ତେ ଅଫିସ ରୁ କ କାହା କେମିତି କାମରୁ ସବୁ ଘଁ କ ଆସିଥିଲେ ବହୁତ ମଜା ହେଇଥିଲା ଭଲି ରାତିରେ ଖେଳ ହୁଏ, ଏବଂ ଦିନରେ ଏ କ୍ରିକେଟ ଖେଳିବେ ବହୁତ ମଜା ହେଇଥିଲା ଏ ବର୍ଷ ରଜରେ ଖେଳା ଖେଳି ବହୁତ ସାଙ୍ଗମାନୋନେ ମିଶିଥିଲୁ। ଏବଂ ଭୋଜି ଭାତ ତ ଆମର ତିନି ଦିନ ହେଇଥିଲା। ଅ ଖାସ କରି ମୁଁ ଜଣିଏ ମୁଁ ମତେ ଏତିକି ଭଲ ଲାଗେ ସାଙ୍ଗମାନେ ମୋ ପାଇଁ କରିଥିଲେ।
ଫ ପ
ଖାଇବ ଆ ପାଇଁ ନିରାମିଷ କର ମୋ ଆମେ ସିଏ ତାଙ୍କର ଆମିଷ କରିଥିଲେ। ମୋ ପାଇଁ ନିରାମିଷ ବି କର